ହ୍ୟାଲୋ।।
ହଁ‌।।
ଆ‌ ହଁ।। ଆଉ ନା ମୁଁ କଇଲି ସେଇ ଏ ଉଖୁ‌ ଉଖୁଡା ହେରିକା ପା ଆଗେ କରାହଉଥିଲା ଘର ଖଇ ଭଜା ଭଜା ହେଇକି ଧାନ ଓ ତାପରେ ମୁଢି ବି ଊବୁଜା ହେଇକି କରାହଉଥିଲା ଏଇଗୁଣା ଆଉ ସେ ଯୁଗ ଅଛି ନା‌। ସେ ତାପରେ ଦ୍ୱିତୀୟା ଆସରେ ସେରା ଦିଆ ହେଇକି ଝିଅମାନଙ୍କୁ ଦିଆ ହଉଥିଲା ଡଲା, ଟୋପଲି ମୁଢି, ଉଖୁରା ଖାଇବା ପାଇଁ ବିି ଦିଆ ହଉଥିଲା। ବୁଣିକି ବି ଦଉଥିଲେ ଏଇ ଯୋଉ କାହିଁଚରେ ଏଁ ପୁରା କଲର କରିକି ତାକୁ ବିଞ୍ଚଣା ଆଉ କଣ ତ ଉମ୍ ପାଛିଆ ସବୁ କରାହଉଥିଲା। ସେଇଥିରେ ବି ସେ କାଇଁଚ ଡଲାରେ ବି ଖିଆ ଖାଇବା ପାଇଁ କରାହଉଥିଲା।
ହୁଁ ହୁଁ।।
ସେ ସେ ଯୁଗ ଆଉ ଅଛି ମା ଝିଅ ମାନଙ୍କୁ ଆଉ ଦଉଛନ୍ତି ନା ଝିଅ ଘର ମାନଙ୍କୁ ତ ମିଠା କିଲେ ନେଇକି ପଳେଇ ଆସିଲେ ସଇଲା ଶସ୍ତା ହବ ଆଉ କୁରକୁରିଟା ଧରି ଆସିଲେ ବି ସଇଲା କାମ।
ହଁ।।
ନା କଣ ଆଉ ଏତେ? ହଁ ସବୁ ମୁଁ ସବୁ ଶସ୍ତାରୁ ହୀନସ୍ତା ହଉଛନ୍ତି ରୋଗ ବାଗ ଆସୁଛି ଆଉ କଣ?
ନା ଚାଷ କରୁଛନ୍ତି ନା ନିଜେ ନା ଇ କନ୍ତି ଚୁଲିରେ ରୋଷେଇ ହଉଛି ନା ନିଜ ବାରି ବଗିଚାରେରେ କିଛି ଫଳମୂଳ ଯୋଉ ପନିପରିବା ଚାଷ କରାହେଉଛି। କିଛି କରାହେଉନି। କିଛି ନାହିଁ ଖାଲି ଅଏସ କରୁଛନ୍ତି ଅଏସ କରିକି ରୋ ରୋଗକୁ ଡାକି ଆଣୁଛନ୍ତି।
ଏବେ ଖାଲି କଣ କୁହନି ପଇସା ସିଷ୍ଟମ୍ ଠିକ୍ କରିଦେଲେଣିି କିଏ ଯାଉଛି। ପଇସା ଫୋନ ପେରେ ପଠେଇଦବା।
ହୁଁ। ଫୋନ ପେରେ ପଠେଇ ଦଉଛନ୍ତି ପୁଣି ଘର ପାଖକୁ ତ ଆସିକି ଥୁଆ ହେଇପାରୁଛି ଖାଇବାପତ୍ର ଆଉ କଣ?
ହଁ ହଁ।
ଅ ହଁ।
ଆ ବର୍ତ୍ତମାନ ଚାଲିଲାଣି ଆଉ।
ହୁଁ।
ଆ ସେ ଯୁଗ ଗଲାଣି। ସେତେବେଳେ ତାପରେ ସେତେବେଳେ ସ୍କୁଲମାନଙ୍କର ପାଠ ପଢା। ରୁଲ ରେଗୁଲେସନ କେତେ ଥିଲା ଏଇ ଖୁଣିଆ ଆମ ଇଏ ଛୁଆଙ୍କ ପିଢିରେ ସେଇ କଥା ଆଉ ଅଛି ନା। ମାଡ଼ ଉଠିଗଲା। ଆଉ ଛୁଆଙ୍କୁ ବି ତାଗିରି କରେ ସାରେ ମାନେ ସାରେ ପିଲାମାନଙ୍କୁ ବି ଡରିଲେ। ଆମେ ଯେତେ ମାଡ ଖାଉଥିଲୁ ସ୍କୁଲରେ, ହଉଚି ଝାଉଁ ଫଳ ଗୋଡ ତଳେ ଯୋଉ ଆଣ୍ଠୁରେ ଦେଇଦେଇକି ଆଣ୍ଠେଇ ଦେବେ ଯେ, ଯୋଉ ରକ୍ତ ବାହାରୁଥିବ, କହିବାର ନାହିଁ।
ହୁଁ ହୁଁ।
ଆଣ୍ଠେଇ ଥିବୁ ମାନେ ସେ ଗୋଟେ ଭୁଲ ହେଲା ମାନେ, ଆଣ୍ଠେଇଥିବୁ ଘଣ୍ଟେ ଲେଖେ, ସେ ଝାଉଁ ଫଳ ଗୋଡରେ ଦେଇଦେବେ, ଉଁ ହଉଚି ଏ ଆଣ୍ଠେଇକି ରହିବୁ, ରକ୍ତ ବାହାରୁଥିବ କିନ୍ତୁ ତୁ କାନ୍ଦି ପାରିବୁନୁ କିଛି କ ଉଠିକିବି ଯାଇପାରିବୁ।
କିଛି କହିପାରିବୁନୁ।
କିଛି କହିପାରିବୁନୁ।
ଏ ଆମେ ପଢିଲା, ଆମେ ପଢିଲା ବେଳେ ଯୋଉ ଝାଉଁ ଗଛର ବାଡି ସେ ଯୋଉ ଟାଣ, ସେଇଥିରେ ବାଡେଇବେ ବାବା।
ନୋଳା ତ ଫାଟିଯିବ, ସେ ଝାଉଁ ଗଛକୁ ହେଇ ଯୋଉ କଣ ତ ସେଟା ସେ ଗୋଲାପ ଫୁଲ ଭଳିଆ ଦେଖାଯାଏ, ସେଇଟା କଣ ତ, ଏଇ କରବିର ଛାଟ। କରବୀର ଛାଟ ତ ପିଚାନିଆରେ ଟାଇଁ ଟାଇଁ ସେ ପା ପିଟି ଦେବେ ଯେ, ସେ ସାରେ ଆ ଆଜି ପର୍ଯ୍ୟନ୍ତ ଅଛନ୍ତି ଆମର, ଏଇ ଇଏ କରିକି। ଅଛନ୍ତି, ସେ ଯୋଉ ପିଟି ଦେ ଏବେ ପିଟିକି ଲାଲ ପକେଇଥିଲେ, ଆଉ ଜଣେ ସାର୍ ସିଏ ହେଇ ଗଲେଣି, ଯୋଉ ଝଗଡ଼ା ଲଗେଇଲେ, କଣ ପାଇଁ ତମେ ପିଲାମାନଙ୍କୁ ଏମିତି ମାରିଚ, ପୁରା ସମସ୍ତଙ୍କର ନୋଳା ପଠେଇ ଦେଇଚ। ହେଲା, ସେ ସାରଙ୍କ ସହିତ, ଏ ସାରଙ୍କର ଝଗଡ଼ା ହେଲା, ମାନେ ହେଡ୍ ସାରଙ୍କ ସହିତ ଏ ସାର ଙ୍କର ଝଗଡ଼ା ହେଲା। କଇଲେ କଣ ପାଇଁ ତମେ ହଉଚି ଏ ମାରିଲ, କଣ ପାଇଁ ପିଲାମାନଙ୍କୁ ଏମିତି କଣ ପାଇଁ ମାରିଲ ଯେ ସମସ୍ତେଙ୍କର ନୋଳା ଫାଟି ଯାଇଛି।
ହୁଁ ହୁଁ।
ଆ ସିଏ ମାଡ଼ ଏଇ ଛୁଆ ମାନଙ୍କୁ ହେଇଥିଲେ, ଏଠାରେ ଏଇ ସାଇଜ ହୁଅନ୍ତେ, ଇଏ ତ ଆଉ ନହେନେ ମାଡ଼ ଖାଉନାହାନ୍ତି ବୋଲି, ସାଇଜି ହଉନାହାନ୍ତି।
ହଁ ସେତେବେଳର ପାଠ ପଢ଼ା ବି ବର୍ତ୍ତମାନ ନାହିଁ ସ୍କୁଲ ରେ।
ନା ସ୍କୁଲରେ ବା, ହେଇବା
ପ୍ରାଇଭେଟ୍ ଆଉ।
ହୁଁ, ପ୍ରାଇଭେଟ୍, ଯାହାର ଅର୍ଥ ଅଛି, ପ୍ରାଇଭେଟ କୁ ଦେଲେ, ପ୍ରାଇଭେଟରେ ଦେଲେ କଣ, ପ୍ରାଇଭେଟ ରେ ବି ପାଠ ପଢ଼ଉନାହାନ୍ତି, ଖାଲି ହଉଛି କଣ ପଇସା ଦଉଚନ୍ତି ବୋଲି ସିଏ ଅଧିକ ମାର୍କେ ରଖୁଚନ୍ତି।
ହଁ।
ଆ ଯେହେତୁ ତମେ ପଇସା ଦେଇଚ ସେମାନେ ଭଲ ରେଜଲ୍ଟ ନ କ ଦେଖିଲେ ନିଜକୁ ଖ ଗାଡିଆନ୍ ମାନେ କମ୍ପ୍ଲେନ କରିବେ। ତେଣୁକରି ସେମାନେ ନମ୍ବର ବଢ଼େଇ ଦଉଚନ୍ତି।
ହଁ ପା।
ଆ, ଆମ ପୁଅ ହେଇ ପଢୁଥିଲା ଯା ଏ ଶିଶୁ ମନ୍ଦିରରେ ତାଙ୍କୁ କ ହଉଚି ଉଁ, ଯଦି କହିବୁ, ଏଇଟା କଣ ପାଇଁ ଗୁରୁମା ଭୁଲ ଠିକ ତ ଅଛି, କଣ ପାଇଁ ଭୁଲ କରିଦେଲେ, ହଉ ହଉ ଭୁ ଠିକ ଅଛି କି ଠିକ ଅଛି କି ଆଉ କହିକି ଆଉ ଗୋଟେ ନମ୍ବର ଦେଇଦେବି।
ହଁ।
ଓ ହଁ ମୁଁ ତା ମାନେ କଣ? ତ ଆପଣ ଠିକ ଟା ଜାଣି ଜାଣିକି ଭୁଲ କରୁଛନ୍ତି। ଆଁ ଯିଏ ଭୁଲ କରଛନ୍ତି ତାଙ୍କର ବଢ଼ ବଢ଼େଇ ଦେବେ ନମ୍ବର।
ହୁଁ।
ଏମିତି କହିବ ଆଉ ଆ ହଁ ନାୟକ ସ ବେଳା ସମୟ ଗଲାଣି ଆଉ ସେ ଯୁଗ ନାହିଁ। ଆମ ସମୟରେ ଯେତିକି ମାନେ ଆମ ବାପା କହିବେ ତମେ ଏତିକି ପାଠ ମନେ ରଖିବ ଆଉ ଆମେ ଗୋଟେ ଗୋଟେ ବହି ମନେ ରଖିଦବୁଁ। ଆଜି ପର୍ଯ୍ୟନ୍ତି ଆମ ବାପା ବି ମନେ ରଖି ଦଉଛନ୍ତି। କଣ ହଉଛି ବହି ଆମକୁ ଦେଖା ଯାଉନି ତାଙ୍କୁ ଦେଖ ଖାଇ ଯାଉଛନ୍ତି ସେ ବହି ବଢ଼ି ଦେଉଛନ୍ତି।
ହୁଁ ହୁଁ।
ଆଇଁ ଆଉଁ।
ନା ସେତବେଳର ପାଠ ପଢା ଆକ୍ଚୁଆଲି ବର୍ତ୍ତମାନ ନାହିଁ।
ନା ପାଠ ପଢ଼ା ଆଉ ସେ ପାଠ ପଢ଼ା ନାହିଁ। ପାଠ ପଢ଼ା ଯେମିତି ସେ ଆମେ ଆମ ସ୍କୁଲରେ ବି। ସେ ହଉଛି ସେ ସା କତି ସାଙ୍ଗମାନେ ସବୁ ଝିଅ ପିଲା ସାଙ୍ଗମାନେ ପୁଅ ପିଲା ସାଙ୍ଗମାନେ ବସ୍ତିିବୁ ଯାଇଁ ଆମର ଗୋଟେ ଅଛି ଗୋଟେ ଗ୍ରାମ ଦେବତୀ ମନ୍ଦିର ସେ ସ୍କୁଲକୁୁ ଯିବୁ ଆମେ ସେଇଠି ବସିଥିବୁ। ବସିକି କହୁଥୁ ସାରେ ଦିଅ ଦିଏ ଦିଅ ଆମକୁ ବାହାରେ ଡରମାଡ଼ୁ ଥିବ ସ୍କୁଲ କୁ ଯାଇପାରୁନୁ ଥିବୁ ସାର ତାଙ୍କର ବଜାର ଆଡେ ଯାଇଥିବ ଚା ଫା ପିଇବା ପାଇଁ। ପୁଣି ଏମାନେ ମାଗଣା ଅମକୁବି। ଟ୍ୟୁସନ କରିପାରିବୁ ନା ତ ପଇସା ଦେଇକି ତ ପାଠ ପଢ ଉ ନାହିଁନ୍ତି। ଆଉ ପୁଣି ପଇସା ଟଙ୍କେ ନୁହେଁ କି ଦି ଟା ନୁହେଁ ହଜାର ହଜାର ଟଙ୍କା ଆଉ ସେତେବେଳେ ପଇସା ସେ ଯୋଉନ୍ତି ଆ ଇଆ କରିକି କହିବୁ ହଉଛି ଯେ ମୁଁ ମାଗଣା ପାଠ ପଢିବି ସନ୍ଧ୍ୟାବେଳୁ ପଢିବୁ ଯେ ଆସିବୁ ଯାଇକି ରାତି ଦଶଟା କୁ ଆସିବୁ। ରାତି ଦଶଟା ବାସିଲ ଏଇ ସାଙ୍ଗେ ଯିବି ଆସିବି ନା ସବୁଛୁଆ ଆମ ଗାଁ ସାରା ଯେ ତିକ ଛୁଆ ସେ ସ୍କୁଲକୁ ପଳେଇ ସନ୍ଧ୍ୟା ହବ ପାଠ ପଢିବା ପାଇଁ। ହଁ ସେ ସାର୍ ବି ବହୁତ ଭଲ ପାଠ ପଢ଼ାନ୍ତି ଆମକୁ ସେଇ ଦୁଇ ସାରେ ଏବେ ବି ସେ ଏ ହଉଛି ଆସିକି ବୁଢା ହେଲେଣି ଆମର ସେ ଉହଁ ସେଇ ହଉଛି କଣ ପାଠ ପଢେଇକି ଏଇ ଆସନ୍ତି ଆମର ଗାଁରେ ଗ ମନ୍ଦିର ପୂଜା ହଉଥିଲା ଥରେ ଆମେ କହିନି ଯେ ସାର ଯୁହାର ସାର୍ କଲେ ନା ରେ ତମେ ଫ୍ରକ ପିନ୍ଧୁଥିଲ। ଆଉ ମୁଁ ଆଉ ଏବେ ଚିହ୍ନି ପାରିବି ନା ଏଇଆ କହିବେ। କହିଲେ ତମେ ବାହା ସାହା ହେଇକି ସଂସାର କଲଣି ଆଉ ଚି ଚିହ୍ନି ପାରିବି ନା। ଏଇଆ କହିଦି ହଁ। ସେତେବେଳେ ପାଠ ପଢା କିନ୍ତୁ ବହୁତ ମନକୁ ଯାଉଥିଲା। ଆଉ ଏଇ ଖଣିଆ ପାଠ ପଢା ହଁ। ଆଉ ଏଇ ଖଣିଆ ପାଠ ପଢା ତ ନାଇଁ ଆଉ।
ଯେତେବେଳେ ତମର ଦଶଟା ବାଜିବ ମାନେ ତମର ନ୍ ତାଙ୍କର ଇଏ ନଅଟା ପଇଁଚାଳିଶି ରେ ପ୍ରାର୍ଥନା କ୍ଲାସ ଦଶଟାରେ ସରିବ।
ହଁ। ଦଶଟାରେ ଦଶଟାରେ ଯଦି ଦ ମାନେ ନଅଟା ପଇଁଚାଳିଶି ରୁ ପଚାଶ ହେଇଗଲା ଯଦି ପ୍ରାଥନା କ୍ଲାସ ପୁର୍ବୁ ପରେ ପହଞ୍ଚିଲୁ ଆଉ ପିଣ୍ଡା ଉପରୁକୁ ଠିଆ ହେଇ ପାରିବୁନୁ ତଳେ ଠିଆ ହବୁ ତଳେ ଠିଆ ହବୁ ତାପରେ ଯାଇଁକି ତମକୁ ମାନେ କାନ ଧରିକି ବସ୍ ଉଠୁ ହେଲା ପରେ ଯାଇକି ତମେ ପ୍ରେୟାର କ୍ଲାସ ରେ ଯୋଗ କରିବ ନହେଲେ ନାହିଁ।
ହଁ ହଁ ହଁ।
ସେମିତି ଆ ସେଇ କଷ୍ଟ ଗୁରା ଧୀରେ ଧୀରେ ଭୋଗିଥିଲେ ବୋଲି ଆଜି ତିଷ୍ଠୁଛନ୍ତି ଏ ଛୁଆ ଭୋଗି ନାହାନ୍ତି ସେ କଣ ଭୋଗିବେ ଆରି ଅଧିକ କଷ୍ଟ ପାଇବେ ନା ନାଇଁ। କଷ୍ଟଟା ଆମେ ସହିଯାଉ ସେତେବେଳେ ସହିଯାଉଥୁଲୁ ବୋଲି ଏଇ ଭଳିଆ ସହିଯାଉଚୁ।
ହଁ।
ମାନେ କିଛି କଷ୍ଟ ସହି ନାହାନ୍ତି।
ହଁ। ନା ଆକ୍ଚୁଆଲ ବର୍ତ୍ତମାନଛୁଆ କଣ କଷ୍ଟ ସହୁଛନ୍ତିକି?
ସେଇ କଥା ବା ଆପଣଙ୍କ ପିଲା ହୁଅନ୍ତୁ କି ମୋ
ଆମେ ପାଞ୍ଚ କିଲୋମିଟର ଚାଲି ଚାଲି ଚାଲିକା ଯାଉଥିଲୁ ସ୍କୁଲୁରେ ପାଠ ପଢ଼ିବା ପାଇଁ ବର୍ତ୍ତମାନେ ଛୁଆ ଘରୁ ବାହାରୁଚନ୍ତି ଗାଡ଼ିରେ ବସୁଛନ୍ତି ଯାଉଛନ୍ତି। ପୁଣି ଆସିି ଘରେ ଓହ୍ଲଉଚନ୍ତି।
ଘରେ ଓହ୍ଲୋଉଛନ୍ତି ସ୍କୁଲୁରୁ ସେତେବେଳେ ହଉଛି ଇଏ ଥିଲା। ଆମରସ ତମେ ସେଠି ସିଆଡେ ପଳେଇଲ ମାନେ ତମର ଅଲଗା ହେଲା ଆମର ଅଲଗା ହେଲା ଆଉ।
ହଁ।
ହୁଁ ଆଉ ଏଇଆ।
ମୁଁ ପଢିଲା ବେଳେ ପାଞ୍ଚ ଟଙ୍କା ଟା ପାଞ୍ଚ ଦିନି ଖର୍ଚ୍ଚ।
ପାଞ୍ଚ ଟଙ୍କା ଟା ପଚାଶ ପଇସା ରେ ତ କାଇଁରେ କଣ ପା ଟଙ୍କା ଟିଏ ଦୂର କଥା।
ହଁ।
ଆନସ ଟଙ୍କା ଓ ଆଠ ପଚାଶ ପଇସା ନେଇକି ଯିବୁ ସେଇଥିରେ ଖାଇବୁ।
ହଁବା।
ଉଁ।
ଆପ
ଆରେଆ
ହ
ଆଉ ସେତେବେଳେ ପଚାଶ ପଇସା ଆଉ ଏତେ ବି ଜିଦି ଆମର ନଥିଲା ଚାଲିକି ଯିବୁ ବର୍ଷାରେ ଭିଜିକି ଯିବୁ। ହ
ମୁଁ ପା ମୁଁ ପାଠ ପଢିଲା ବେଳେ ମୋର ଚାଲ ଅଛି ସକାଳୁ ଭୋ ଭୋରୁ ଘରୁ ଉଠିକି ଯିବୁ ହାଁ ଘରୁ ଉଠିକି ଯିବୁ ଟିଉସନ ହେବ ଟିଉସନ୍ ହେଇକି ପଖାଳ ନେଇକି ଯାଇଥିମୁ ଆଳୁ ପୁଡ଼ା ପଖାଳ।
ହଁ
ହଁ ତାକୁ ସେଇଠି ଖିଆଯିବ ଥରେ
ହଁ ହଁ
ତାପରେ ସ୍କୁଲ ହେଲା, ସ୍କୁଲ ହେଲା ସ୍କୁଲ କାମ ସରିଲା। ଫେରେ ସେଇ ମଧ୍ୟାହ୍ନ ଟାଇମ ରେ ପୁଣି ଆଉ ଗୋଟେ ପଖାଳ ପଖାଳଟି ଥିବ ଆଳୁ ଗୋଟେ ଥିବ। ଫେର ତାକୁ ଖା ଖାଇକିରି ପୁଣି ଫେରେ ଚାରିଟା ବେଳେ ଥିବ ଟିଉସନ। ହଁ ସ୍କୁଲ ଛୁଟି ହେଲା ପରେ ଫେର ଟିଉସନ ସାରିକିରି ଘରେ ଫେରିବା ବେଳକୁ ରାତି ଆସିକି ତି ହେଇଯିବ।
ହଁ
ଆଉ ଦିଦିଟା ମାଷ୍ଟରଙ୍କ ଟିଉସନ ତାଙ୍କ ପାଠ ପଢ଼ିବ, ସ୍କୁଲ ପାଠ ସବୁ କରିକି ଶୋଇଲା ବେଳକୁ ରାତି ଦଶ ଏଗାର।
ହଁ ହଉ ହଉ ତାହେଲେ ମୁଁ ରଖୁଛି ଆଁ।
ହଁ ହଁ